ଶୁଭ ଖରାବେଳ।
ହଁ ଶୁଭ ଖରାବେଳ ହା
ଆଉ କଣ କରୁଛନ୍ତି?
ନାଇଁ ଏଠି ବୁଲାବୁଲି କରିଛି ଆଉ ଘରେ ଆଉ।
ଓ ଆଚ୍ଛା ଘରେ ଗୋଟେ ଜାଗାରେ ବସୁନାହାନ୍ତି, କାହିଁ ବୁଲୁଛନ୍ତି ଗୋଡ ବିନ୍ଧୁନି ଆପଣଙ୍କର?
ନାଇଁ ନାଇଁ ଆପଣ କଣ କରୁଛନ୍ତି?
ମୁଁ କିଛି ନହିଁ ଏଇ ବାଲକୁନିରେ ବସିଛି ଟିକେ ଆଉ।
କଣ କରଛନ୍ତି ଆଞା, ଶୁଭୁନି କି ଆପଣଙ୍କୁ?
ଆପଣଙ୍କ ବ୍ୟାକଗ୍ରାଉଣ୍ଡ ଜୋର ଶୁଭୁଛି ହେଲେ ଆପଣଙ୍କ ଭୟସ ସୁବୁ
ଏବେ ଶୁଭିଲା।
ହଁ ସୁବିଲା କୁହ।
ଆଚ୍ଛା ଆଚ୍ଛା ଖାଇଛନ୍ତି କଣ?
ମୁଁ ଖାଇଛି ପଖାଳ, ତମେ କଣ ଖାଇଛ?
ମୁଁ ବି ସେ ପଖାଳ ଖାଇଥିଲି ଆଉ।
ଓହୋ ମୁଁ ତ ନଗେଇକି ଖାଇଥିଲି ଆଳୁ ଅ ଭର୍ତା, ଆଉ ଶାଗ ଭଜା। କଦଳୀ ଭଜା, ଆମ୍ବ, ଆଉ ମିକ୍ସଚର, ତମେ କଣ ଲଗେଇ ଖାଇଥିଲ? ହ୍ୟାଲୋ
ମୁଁ ଖାଇଥିଲି ପଖାଳ, ଭାତ ଆଉ ଆଉ କଣ ଖାଇଛି? ଶାଗ ଭଜା ଯାହା ଟିକେ ଖାଇଥିଲି ଆଉ।
ଓ ଆଚ୍ଛା ମୁଁ ଭାବିଲି ତମେ କିଛି କହୁନ ମୁଁ ଯାହା ଖାଇଛି ତମେ ସେ ଖାଇଛ ବୋଧେ ଖାଇଚନ୍ତି।
ନା ନା ତମେ ଯାହା ଖାଇଛ ମୁଁ କେମିତି ସେଇୟଆ ଖାଇବି ଯାହାଲେ ବି କିଛି ନା କିଛି ଡିଫରେନ୍ସ ଥିବ ନା।
ହଁ। ତାପରେ ଯଦି ଆଉ ତମର ମୋର ଗୋଟେ ଘର ହେଇଥାନ୍ତା, ତାହେଲେ ସେମ୍ ହେଇଥାନ୍ତା। ଆଉ ତମ ଘର ତ କୋଉଠି, ଆମ ଘର କୋଉଠି?
ହଁ। ତମର ଛା ଆକାଶ ହେଲେ, ଆମର ପାତାଳ ଆଉ।
ହଁ ଯେତେ ଯାହା ହେଲେ ବି ତମେ ପାତାଳରେ ରହିବ, ଆମେ ଆକାଶରେ ରହିବୁ ଆଉ।
ହଁ ହଁ ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି, ମମି ଦେହ ଟିକେ। ଏ ତାକୁ ସବୁବେଳେ ସେ ଟିକେ କାମ ପ୍ରେସର ପଡିଲା ବେଳକୁ ତା ହାତ ଫାତ ସବୁ ବିନ୍ଧା ବିନ୍ଧି କରୁଛି। ଆଉ ମୋ ମା ଦେହ ସେତ ତାର ସବୁବେଳେ। ଏଁ ତାର ସବୁ ବ୍ଲଡ ପ୍ରେସର। ଇଏ ସବୁ ତାର ରହୁଛି ତା ଦେ ହରେ।
ଆଚ୍ଛା ଆଚ୍ଛା ଆପ ଆପଣ ଆପଣଙ୍କ ମାଆ ମାନେ ଜେଜେମା।
ହଁ ମୋ ଜେଜେମା।
ଓ ହୋ ଆଚ୍ଛା ଆଚ୍ଛା, ଏବେ ସେ ଭଲ ଅଛନ୍ତି ନା ଦେହ ଖରାପ।
ଅଁ ହଁ ସେଇଭଳିଆ ଯେମିତି ତାଙ୍କ ମୁଣ୍ଡ ଆଉ କିଛି। କିଛି କାମ କରୁନି ସେ କିଛି ମାନେ ଜାଣି ପାରୁନି ସବୁ ଭୁଲି ଯାଉଛି।
ଆଛା ଆଛା ଓ ହୋ। ଆଚ୍ଛା ଆଉ କୁହନ୍ତୁ କଣ କେମିତି ଦେହ ପା କେମିତି ଆପଣଙ୍କର ଅଛି ସବୁ।
ମୋ ଦେହ ସେମ ଭଲ ଅଛି। ଆଉ ଆଉ ଏମତି ଘର ମାନଙ୍କରେ ମାନେ ଯେମିତି ଏମିତି। ବ୍ୟାପିଛି ଆଉ ତମ ଘର।
ହଁ ଭଲ ସବୁ ସମସ୍ତ ଦେହ ଭଲ ପା ଅଛି।
ହୁଁ ଆଚ୍ଛା।
ହୁଁ ଆଉ କଣ ଯାଇଥିଲେ କୁଆଡ଼େ ରଜରେ ବୁଲାବୁଲି କଲେ କଁ କଲେ।
ନାଇଁ ରଜରେ କୁଆଡେ ବୁଲିବି ଘରେ ବସି ବସି ଦିନ ଗଲା। ଆଉ ଯାଇଥିଲି ମଝି ରଜ ଦିନ ଯାଇଥିଲି ଗାଁ ପାଖରେ ଗୋଟେ ହଉ ଥିଲା ରଜ ମହୋତ୍ସବ ହଉଥିଲା ଯାଇଥିଲି ସେଇଠି ବୁଲାବୁଲି କରିକି। ଆସିକି ତା ପରେ ମନ୍ଦିର।
ବୁଲାବୁଲି କରିଛନ୍ତି ଆପଣ ନାହିଁ।
ହଁ ମନ୍ଦିର ଫନ୍ଦିର ଯାଇଥିଲି, ଏଇଆ ଆଉ ଆଉ। କୁଆଡେ ଯିବେ ରଜ ରେ। ଭାବିଥିଲି ଟିକେ ଉଁ ଆଉ ଟିକେ ଦୂର ବାଟ ଯାଇକି ବୁଲାବୁଲି କରିଥାନ୍ତୁ ଆଉ ଘର ଲୋକ। କହିଲେ ହେଇ ପାରିଲାନି, ହଁ।
ଯାହା ଭାବନ୍ତି ସେଟା କଣ ହୁଏ ସବୁବେଳେ।
ହଁ ସେଇ ତ କଥା ଯୋଉଟା। ଭାବିକି ରଖିଥିବୁ ସେଇଟା ହବନି ଆଉ ଯୋଉଟା ନ ଭାବିଥିବୁ ସେଇଟା ହବ। ଯୋଉଟା ଭାବିକି ରଖିଥିବୁ ଏଇଟା କରିବି ସେଇଟା କେବେ ବି ହେଇପାରିବନି।
କେବେ ହେଇପାରିବନି ଯାହା କହିଲେ ଆପଣ ଠିକ୍। କଥା, ଆଉ ଯୋଉ ହଉଛି ଜାଣିଛନ୍ତି ଆଜି ନା ମୋର ଗୋଟେ ଆଙ୍ଗୁଳିରୁ ରକ୍ତ ବାହାରୁଛି କଟ୍ ଟି ଯାଇଛି ମୋ ଆଙ୍ଗୁଳି।
କେମତି ରକ୍ତ ବାହାରିଲା କଣ ଆପଣ ପରିବା ଫରିବା କାଟୁଥିଲେ ନା କଣ।
ନାଇଁ ନାଇଁ ପରିବା ତ କାଟୁ ନଥିଲି ମୁଁ କଣ ହେଇଚି ନା ମୁଁ ଗୋଟେ ଆଜି ଗୋଟେ ପାର୍ସଲ୍ ମୋର ଆସିଥିଲା।
ଯୋଉ ଫ୍ଲିପକାଡ୍ ରୁ ତ ସେଇଥିରୁ ମୁଁ ଆଣିଲି ଆଣିଲା ପରେ ସେ ଯୋଉ କାଟ
ଆପଣ ବି ଫ୍ଲିପକାଡ୍ ରୁ ଅର୍ଡ଼ର କରନ୍ତି ମୁଁ ତ ସବୁବେଳେ ଯାହା ବି ଅର୍ଡ଼ର କରେ ମୁଁ ଫ୍ଲିପକାଡ୍ ରୁ ହିଁ ଅର୍ଡ଼ର। କରେ, ମତେ ଆଉ କିଛି।
କରେ ଆମାଜନରୁୁ ବି କରେ।
ନା ମୁଁ ମୁଁ ମିନ୍ତ୍ରା କରେ ମୋର ଟିକେ ହାଇ ଫାଇ ଦରକାର ନା ମୁଁ ସେ ମାନେ ଜିନ୍ ଫିନ୍ ଉଁ ଦାମି ଜିନିଷ ଦରକାର। ତ ସେଥିପାଇଁ ମୁଁ ଅଁ କରିଦିଏ ଏଥିରେ।
ଆଚ୍ଛା ନାଇଁ ନାଇଁ ମୁଁ ବି ମୁଁ ସେଇ ଫ୍ଲିପକାର୍ଟରୁୁ କରେ ଆମାଜନରୁୁ ବି କରେ।
ମିନ୍ତ୍ରାର ପ୍ରଡକ୍ଟ ଟା ଭଲ ଥାଏ ତ ସେଥିପାଇଁ ମୁଁ କରେ।
ଆଚ୍ଛା ଆଚ୍ଛା ମୁଁ ଆଜିଓରୁୁ ବି କରେ ଆଉ ଆମର ସାବାନା ରୁ ବିକରେ। କରେ ସବୁଥିରୁ କରେ ସବୁ ଜାଣିଛି ଏକ୍ସପିରିଏନ୍ସ ନେଇଛି ହେଲେ ରେଗୁଲାର ରେ ମାନେ ସବୁଦିନିଆ ହେଲେ ମୁଁ ଫ୍ଲିପକାର୍ଟ ହିଁ କରେ ହଁ ହଁ। ତ ସେଇଟା ଆଣିଥିଲି ତା ଦେହରେ ଗୋଟେ ପାର୍ସଲ ଆଣିଥିଲି ସେଇ ଟାକୁ କାଟୁ କାଟୁ ସେ ଛୁରୀରେ ମୋ ହାତଟାକୁ କଟିଗଲା। ସେ ଯେ ବହୁତ ଜୋରସୋରରେ ପଡୁଛି।
ଓହୋ ଦେଖିକି କାଟିଲେ ନୀ।
ହଁ ଦେଖିକି ହିଁ କାଟୁଥିଲି କାଟୁ କାଟୁ ଆଉ ଟିକେ ଅନ୍ୟ ମନସ୍କ ହେଇଗଲି। ଯେହେତୁ ଟିକିକଟିଗଲା ଆଉ। ବହୁତ ଜୋରରେ ରକ୍ତ ବାହାରୁଛି ମୋର ହାତରୁ।
ବନ୍ଧ ହଉନି ରକ୍ତ ତ ମେଡିକାଲ ନହଲେଯା ଏମିତୀହେଲେ ଦେହରୁ ସବୁ ରକ୍ତ ପଳେଇବ।
ହଁ ଯୋଉ ଯୋଉଛ ‌ ମେଡ଼ିକାଲ କୁ ଆଉ ଯିବି ଯିବି ଦେଖିିବା ଯାଇକି ଦେଖି ଦେଇ ଆସିବି ଏଇ ଯୋଉ ଅଛି ଗୋଟେ ଆମର ପାଖରେ ଗୋଟେ ଚିକିତ୍ସାଳୟ ଛୋଟଟେ ସେଇଠି ଏମତି ଦେଖିକି ଆସିବି ଆଉ।
ହଁ ଦେଖି ଦେଇ ଆ ମାନେ ପୁଣି ହଇରାଣ ହୋଇଯିବାର ବନ୍ଦ ହଉନି ଯଦି ରକ୍ତ ବନ୍ଦ ହଉନି ତ ଦେଖ ରଖନ ନହେ ଗୋଟେ କାମ କରୁ ନା ସେ ରକ୍ତରେ ଲୁଣ ମିଞ୍ଚି ମାରିଦିଅ ଲୁଣ ମାରି ଦେଇେଇକି ତାକୁ ଚା ଟିକେ ଧର ସେ ଠିକ୍ ହେଇଯିବ।
ଆପଣ ମଜା କରୁଛନ୍ତି ନା ସତ କହୁଛନ୍ତି? ଏମିତିକା କହୁଛନ୍ତି ମୁଁ ଭାବିଲି ସତ ତୋତେ କହିଲେ ବୋଧେ ଆପଣ ଥଟା ବି ବଢ଼ିଆ କରନ୍ତି ବୋଧେ?
ଆରେ ନାଇଁ ନାଇଁ ଥଟା ନାଇଁ କିୁ ଲୁଣ ମାରିଦେଲେ କୁହନ୍ତି ନା ଆମ ଆମ ସ୍କୁଲରେ ଗୋଟେ ମଜା କଥା ଶୁଣ ଆମ ସ୍କୁଲରେ
ଆଉ ତମେ ଜାଣିଛ ନା ଆଇ ନ ନେଇ ଶୁଣ ଶୁଣ ଗୋଟେ ମଜା କଥା ମୁଁ ଯେତେବେଳେ ଛୁଆଟେ ନାଇ ଶୁଣନ୍ତୁ ମୁଁ ଯେବେ ଛୁଆଟେ ହେଇଥିଲି ହେଲା ମୁଁ ଯେବେ ଛୁଆ ଟେ ହେଇଥିଲି ମୋର କଣ ହେଲେଣିି ମୁଁ ଖେଳୁଥିଲି ଠିକ୍ ଅଛି। ଖେଳୁ ଖେଳୁ ମୋ ଗୋଡ଼ ଛିଡ଼ି ପଡ଼ିକି ମୁଁ ଛିଡ଼ିଗଲା ହେଲା।
ଆଚ୍ଛା ତା ତମକୁ ବୋଧେ କହିଲେ କି କିଏ ମେଥପ୍ଲସ ଲଗେଇଦିଏ ତମ
ନାଇଁ ନାଇଁ ନାଇଁ ଛିଡିଗଲା ଯେମିତି ହେଲା ମୁଁ ସେଠୁ କ ମୋ ସାଙ୍ଗମାନେ ଦେଖିଲେ କହିଲେ ଆରେ ତୋ ହାତ କଣ ଏତେ ଯଦି ଛିଡ଼ି ଯାଇଛି? ମୁଁ କହିଲି ହଁ ପରା କଣ କରିବି? ଗୋଡ଼ ଗୋଡ଼ ଛିଟି ଯାଇଥିଲା ଏଠି ମୁଁି ହଁ କଣ କହିବି ମୋତେ ସମସ୍ତେ କହିଲେ ଯାହା ଗୋଟେ କାମ କର ଲୁଣ ପକେଇଦି ପୁରା ଭଲ ହେଇଯିବ ହେଲା ସେଠୁ ମୁଁ ସତରେ ମୁଁ ଭାବିଲି କି ହଁ ସତରେ ବୋଧେ ଲୁଣ ପକେଇଲେ ଭଲ ହେଇଯିବ। ମୋର ଗୋଟେ ଭଲ ସାଙ୍ଗ ଥିଲା ସିଏ ମୋତେ ମନା କରୁଛି କହୁଛି ନାଇଁ ତୁ କରେନି। ମୁଁ କିନ୍ତୁ କହିଲି ନାଇଁ ତୁ କଣ ଜାଣିଛୁ ଆଉ ସେ କହୁଛନ୍ତି ସମସ୍ତେ ମାନେ ଠିକ୍ ହିଁ କହୁଥିବେ ହେଲା ସେଠୁ ସେ କହିଲା ନାଇଁ ବି ତୁ ଜାଣିନୁ ବହୁତ ଜୋରସ ପୋଡିବ। ମୁଁ ତାଙ୍କ କଥା କାହା କଥା ଶୁଣିନି ଏ କହା କଥା ଶୁଣିନି ନ ଶୁଣିକି ମୁଁ ସ ଏମାନଙ୍କ ସବୁ ଶୁଣିଲି ମୁଁ ସେଇଠୁ ଯାଇକିନା ରୋଷେଇ ଆମର ଥିଲା ସେଇଠି ସ୍କୁଲରେ ରୋଷେଇ ଗୃହ ଥିଲା ସେ ରୋଷେଇ ସେ ଗୃହରୁ ଯାଇକି ନେଇଆସିଲି ଲୁଣ ମୁଠେ ଭଆ ଲୁଣ ଆଣିକି ମୁଁ ପକେଇ ଦେଇଛି। ଆପଣ ବିଶ୍ୱାସ କରିବେନି ମୁଁ ପାଞ୍ଚ ଦଶ ମିନିଟ୍ ମୁଁ ପୁରା ପାଗଳା ହେଇଗଲି। ପାଗଳା।
ଲୁଣ ଜିନିଷ ଟା ଲୁଣିଆ ଲାଗିବ ସି ଜିନିଷ ପରିବାର ଧାରଇଆ ତମେ ବି ବହୁତ ମୂର୍ଖ ଥିଲ ବୋଧେ
ହଁ ବହୁତ ପାଗଳ ଥିଲି ବୋଧେ ସେଥିପାଇଁ ମ ଏତିକ ଜୋରେ ମୋ ପୋଡିଲା ଗୋଡ଼ ମାନେ ମୁଁ ଖାଲି କାନ୍ଦିଲି ମାନେ
ହଁ ଆମ ଆମ ଏଠି ବି ଛୋଟବେଳେ ମୋ ମନେ ଅଛି ଆମ ଏଠି ବି ଗୋଟେ ଛୁଆଟେ ତାକୁ ସେମିତି କହିଲେ କି ତାର ସେମିତି ଛିଣ୍ଡି ଯାଇଥିଲା ତାକୁ ସେମିତି ପଚାରିଲେ କଣ ସେ ସେ କହିଲା କି କଣ ତାକୁ କହିଲେ କି ମେଥପ୍ଲସ ଲଗା। ସିଏ ମେଥପ୍ଲସ ଲଗା ଭଲ ହେଇ ଯିବ ସିଏ ତାର କଣ କରିଛି ନା ମେଥପ୍ଲସ ଆଣିକି ମାରିଦେଇଛି ସିଏ କଣ ଆଉ ରହିଲା ପୁରା ଦୌଡି ହେଇଲା କୁକୁର କୁ କୁକୁର ନାଙ୍ଗୁର ରେ ଯେମି ରାଗିଗଲେ ନିଏ ସିଏ ଯେମିତି ଦୌଡେ ଚାରିଆଡେ ସିଏ ମି ସିଏ ଖାଲି ଚାରିଆଡେ ସ୍କୁଲ ଚାରିପଟ ସ୍କୁଲ ରେ ହେଇଥିଲା ସ୍କୁଲୁ ଚାରିପଟ୍ ଘୁରି ଆଇଲା ଘୁରି ଆଇଲା ଘୁରି ଆଇଲା ଯେ
ମୋ ବାପା ଅଛନ୍ତି ସ୍କୁଲ ରେ ମୋ ବାପା ଅଛନ୍ତି ସ୍କୁଲରେ ମୋ ବାପା ଧରିକି ତମେ ହଁ ମୋ ବା ପା ଅଛନ୍ତି ଟିଚର ଯୋଉଁ ସ୍କୁଲ ରେ ଆମେ ପାଠ ପଢୁ ସେଇ ସ୍କୁଲ ରେ ସେ ଅଛନ୍ତି। ସେଇ ସେ ବାପା ଧରିକି ତା ସେଇଠି ତ ନାଇଁ ପାଠ ପଢୁଥିଲୁ ଯେତେବେଳେ ଏବେ ତ ଆମର ହେଇଗଲା। ଲାଣୀ ଆଉ କଲେଜ ସରିଲାଣି ଆସିକି।
ଆଛା ତମେ ବହୁତ ବଡ ପିଲା ହେଇଗଲଣି ତାହେଲେ।
ହଁ ତମେ ସେ ଛୋଟ ଅଛ କି?
ନାଇଁ ମୁଁ ତ ଏଇ ପଢ଼ୁଚି ପ୍ଲସ୍ ଥ୍ରୀ ପାଠ ପଢୁଚି।
ଓ ଆଛା ଯା ହଉ ହଁ ତାପରେ ବା ବାପା ଧରିକି ସେଇଥିରେ ସିଏ ସେମିତି ଦୌଡୁଛି ସେଇଥିରେ ବାପା ଧରିକି ତାକୁ ଡାକି ଦେଲେ ଧରିକି ଦି ପାହେର କହିଲେ ତତେ ତୁ ମୂର୍ଖ ତତେ ଇଏ କିହିଲା ଏଥିରେ ଲଗେଇବା ପାଇଁ। ତାପରେ ଯୋଉମାନେ ବି କହିଥିଲେ ତାଙ୍କୁ ବି ସବୁ ମାଇଲେ। ହଁ ମୁଁ ତ ହସି ହସି ମୋ ପେଟ
ଆରେ ରେ ରେ ହେଁ ହେଁ ତାହେଲେ ଗୋଟେ କ ମଜା ହେଇଯାଇଛି ଆଉ, ଆଉ ଆପଣ ଜାଣି ଏମିତି ଆମର ଆସିଥିଲେ ଗାଁକୁ ରଜ ରେ ହେଲା ରଜ
ତମ ଗାଁକୁ ବି ଯାଇଥିଲେ ତମ ଗାଁକୁ ଆମ ଗାଁ କୁ ବି ଯାଇଥିବେ ହଁ ଆମୋ ଗାଁ କୁ ଜିସର୍ଥକ ର ନା ହଁ ଆମ ଆମର ବି ଆସିଥିଲେ ଆମର୍ ଆସିଥିଲା ବିଶ୍ୱାସ କରିବନି ଆସିଥିଲେ ଯେ ଗାଁ ଲୋକ ମାନଙ୍କୁ ସବୁ ଡା ଦେଖି ଦେଖ ଦେଖି ଦେ କେହି ଗାଁ ଲୋକ ବାହାରନି
କାହିଁକି ତମ ଗାଁ ଲୋକମାନେ କଣ ବହୁତ ଲାଜୁଆ କି?
ହଁ ଗାଁ ଲୋକ ମାନେ ଗାଁ ଲୋକ ମାନେ ନା ସ୍ତ୍ରୀ ଲୋକ ମାନେ ସେମ୍ ଏମାନେ ଏଗୁଡା ସବୁ ପସନ୍ଦ କରନ୍ତି ନି ସେମାନେ ସବୁ ଆସିକି କେତେଥର ରିକୁଏଷ୍ଟ ହେଇକି ଡାକିଲେ, ଡାକିଲେ, ଡାକିଲେ ହଁ କେତେ ସମସ୍ତେ ରିକ୍ୱେଷ୍ଟ କରିକି ଡାକିଲେ ଡାକିଲେ ହେଲେ କେହି ଆସିଲେନି ନା ତାଠୁ ଆସି ସବୁ ଦୂରରେ ଦେଖିବେ ତାପରେ ଆମେ ଯାଇ ଚାରି ଛଅ ଜଣ ଝିଅ ଥିଲୁ ସେଇମାନଙ୍କ ଭିତ ରେ ଖେଳ କରିଦେଇକି ତାପରେ ପଳେଇଲେ।
ଆଛା ଆଛା ଆମ ଗାଁକୁ ଆସିଥିଲେ ଆପଣ ଭ ବିଶ୍ୱାସ କରିବେନି। ହେଲା ସମସ୍ତେ ଆମ ଗାଁରେ ସମସ୍ତେ ବହୁତ ମାନେ ଏ ସ୍ନେହୀ ଲୋକ ହେଲା ସେମାନେ ସମସ୍ତେ ଆସିଲେ ଆସିକିନା ପୁରା ସମସ୍ତ ସେ ବହୁତ ସ୍ତ୍ରୀ ଲୋକ ଖାଲି ସେ ସ୍ତ୍ରୀ ଲୋକଙ୍କ ପାଇଁ ଆସିଥିଲେ ବହୁତ ସ୍ତ୍ରୀ ଲୋକ।
ହ ହଁ ହେତ ଖାଲି ସ୍ତ୍ରୀ ଲୋକମାନଙ୍କ ପାଇଁ ହିଁ ଆସନ୍ତି କିନ୍ତୁ ହେଲା ଏଇଆ ସ୍ତ୍ରୀ ଲୋକ ମାନେ ଆମର କିଏ ଆସିଲେନି ବୋଲି ଝିଅ ମାନଙ୍କ ସାଥିରେ ଇଏ କରି ଖେଳେଇକି ଏ ମାନେ ଡ୍ୟାନ୍ସ ଫ୍ୟାନ୍ସ କରେଇକି ତାପରେ ଗଲେ ଆଉ।
ନାଇଁ ଆମେ କିନ୍ତୁ ବହୁତ ସ୍ତ୍ରୀ ଲୋକ ଯାଇଥିଲେ ଆମେ ସେ ସ୍ତ୍ରୀ ଲୋକମାନଙ୍କୁ ସବୁ ମ୍ୟୁଜିକ ଚେୟାର ଜାଣିଚନ୍ତି ନା ଯଉ ସଙ୍ଗୀତ ଆସନ।
ହଁ ହଁ ହଁ।
ହଁ ସେ ସଙ୍ଗୀତ ଆସନ ଖେଳିଲେ। ତାପରେ ଯଉ ସେଇ ସିରିଏଲକୁ ନେଇକି ବହୁତ ସାରା ପ୍ରଶ୍ନ ପଚାରିଲେ। ଉତ୍ତର ଯିଏ ଦବ ତାଙ୍କୁ ସବୁ ପୁରସ୍କାର ମିଳିଲା।
ଆମକୁ କହିଲେ କି ତମେକୁ କିଛି ସିରିଏଲ ଭିତରୁ କୋ କୋଶ୍ଚିନ୍ ପଚାରିବୁ ତୁମେ ଆନ୍ସର ଦେଇ ପାରିବ ଆମେ କହିଲୁ ନା ନା ନା ଆମକୁ ଆମେ ସେଗୁଡା ଦେଖୁନା ଆମ ପଚାରନା ଆମେ କହିପାରିବୁନି ଆମେ କହିଲୁ ଯଦି ସେମ ଆଗେ ଆନ୍ସାର ଟା କହିଦେଇକି ତାପରେ କୋତ୍ସିନ ପଚାରି କି ରେକର୍ଡିଙ୍ଗ କରିବ ତାହେଲେ କୁହ ଆମେ କହିଦବୁ ସେମିତି ଆମକୁ ପଚାରିବେନି ନା ଏମିତି କେମିତି ହବ? ଆଉ ଥାଉ ନହେଲେ ଆଉ ମୁଁ କହିଲି ହଁ।
ତାକୁ ବହୁତ ଦେଖୁଛନ୍ତି ନା ତ ସେଥିପାଇଁ ମାନେ ଯି ସାର୍ଥକ ର
ହଁ ଯେ ଏଇପା ଏଲେ ସ୍ତ୍ରୀ ଲୋକ କେହି ଗଲେନି ଏଇଆ ଆଉ କିଏ କରିବ?
ସ୍ତ୍ରୀ ଲୋକଙ୍କୁ ପଚାରିଥିଲେ କିନ୍ତୁ ସେମାନେ ସାଙ୍ଗେ ସାଙ୍ଗେ ଉତ୍ତର ଦେଇପାରିଥାନ୍ତେ କାରଣ ସେମାନେ ସବୁବେଳେ ଦେଖୁଛନ୍ତି ତାକୁ।